ହ୍ୟାଲୋ।
ମରି ଆମ୍। ହରିଓମ୍ ଭାଇ, ହରିଓମ ।
ହରିଓମ, ହରିଓମ, ଆପଣଙ୍କୁ ମୁଁ ଆଜ୍ଞା ନମସ୍କାର, ମୁଁ ଆପଣଙ୍କୁ ଏଇନେ ମନେ ପକଉଥିଲି, ଲଗଉଥିଲି।
ଫୋନଟା କାହିଁ ଲାଗୁନଥିଲା? ଆଛା ମୋର ଆପଣଙ୍କର କିମ୍ବା ମୋର କାହାର ବି ନୁହଁ। ଟେକ୍ନିକାଲ ଓ ଯାନ୍ତ୍ରିକ ପଟରୁ ତ୍ରୁଟି ରହିଥିଲା।
ଆଜ୍ଞା। ଠିକ ଅଛି ଆଜ୍ଞା, ଆଉ କଣ କହିବେ ଆଜି ବର୍ଷା ପାଗରେ କଣ ସବୁ ଯୋଜନା କରିଛନ୍ତି, କଣ ନୂଆ କିଛି କଣ କରିବେ କାର୍ଯ୍ୟକ୍ରମ?
ବର୍ଷା ପାଗରେ ଟିକେ ମୁଢ଼ି, ମୁଢି ସହିତ ମସୁମୁସିଆ ପକୁଡ଼ି ଗରମା ଗରମ, ଆଉ ପିଆଜ ଟିକେ। ସରିଷ ତେଲ, ଆଉ ମିକ୍ସଚର୍ ଟି ଟିକେ ଘାଣ୍ଟି ଦେଇକି ଝାଲମୁଡି ଖାଇଥିଲେ ଭଲ ଲାଗନ୍ତା ଆଉ।
ଆଚ୍ଛା ଠିକ ଅଛି ତାହେଲେ କରନ୍ତୁ ସେଗୁଡାକ। ଆମେ ଯାଇ ପହଞ୍ଚିବୁ।
ନିଶ୍ଚିତ ଭାବରେ। ଆପଣ କେବଳ କଞ୍ଚା ଲଙ୍କା ଟିକେ ଧରିକି ଆସିବେ ଆଉ।
ନିହାତି କଞ୍ଚା ଲଙ୍କା ଅଛି। ବଡ ଲ ଲଙ୍କା ଅଛି, ଆପଣ ଯେମିତି ଚାହିଁବେ ରାଗ ଅଛି।
ଆଚ୍ଛା ଆମେ ରାଗ ସହିତ ବଡ ଲଙ୍କାଟେ ଚାହୁଁଛୁ ଆଉ।
ଆଜ୍ଞା ନିହାତି ଆପଣଙ୍କ ଇଚ୍ଛା କାଶ୍ମୀରୀ ଲଙ୍କା ଆଣିକି ଦବା।
କାଶ୍ମୀରୀ ଲଙ୍କା। କେବଳ ତାର ରୂପ ରଙ୍ଗ ବର୍ଣ୍ଣ ଖାଲି ସୁନ୍ଦର। ତାର କୌଣସି ରାଗର ଗୁଣ ନାହିଁ। ଟୋଟାଲ ନାହିଁ। ନାଇଁ।
କଣ ମୋର ପ୍ରତି ଧ୍ୱନୀ ହଉଛି, ମତେ ଲାଗୁଛି ମୋ କଥାଟା ମୁଁ ହିଁ ଶୁଣି ପାରୁଛି।
ଆ ଆପଣଙ୍କର ବୋଧେ କୌଣସି ଆଜ୍ଞା।
ନିହାତି ଭାବରେ ମୁଁ ଲଙ୍କା ନେଇକି ଆସିବି, ସୋରିଷ ତେଲ ଟିକେ ନେଇକି ଆସିବି। ତା ସହିତ ଆଉ କଣ ପିଆଜ? ପିଆଜ ଦରକାର।
ଆଜ୍ଞା।
ଆଛା ଆପଣ ମୁଢିର ବ୍ୟବସ୍ଥା କରନ୍ତୁ ଝାଲ ମୁଢି ଟିକେ ହବ ତାହେଲେ ଆଉ।
ହଁ ଆ ଆଉ କହୁଥିଲି ଆପଣ ଝାଲମୁଢ଼ି ସେ ଆଉ କଣ କଣ ପକେଇବେ ବୋଲି ଭାବୁଛନ୍ତି?
ଆଚ୍ଛା ଝାଲ୍ ମୁଢ଼ିରେ ଯଦି ଆଉ ମିଶିବ ତାହେଲେ ଆମର କଣ ମିଶିଲେ ଭଲ ହବ? ଉଁ ମିକ୍ସ କ୍ଚର୍ ଟିକେ ମିଶିବ ଯଦି ପୁରା ରାଗ ମିକ୍ସଚର୍
ଆଉ ମୁଁ କ ମୁଁ ଭାବୁଥିଲି ତା ସହିତ କିଛି କାକୁଡ଼ି ଟିକେ ଆଉ ଆ କଦଳୀ ନାହିଁ କଦଳୀ ଆମର ଝାଲମୁଢ଼ିରେ ଆସେନି। ଆ ଆ ଆ ଆମର ସିଝା ମଟର ମଟର ଚଣା ସେଇଟା ମିଶେଇଲେ ଟିକେ ଚୋବେଇବାକୁ ଭଲ ଲାଗେ ଆ ଲୁଣିଆ ଲୁଣିଆ ହେଇଥିବ ମତେ ଭାରି ଭଲ ଲାଗେ। ଆଜ୍ଞା ଆପଣ କେବଳ କହିଦଉଛନ୍ତି ହେଇଯିବ ନା କରିକି ବି ଦେଖେଇବେ ନା। କେମିତି କଥା? ଆମର ସଂସ୍ଥା ଅଧା ଅଧି କାମ ସରିଯାଇଛି ପ୍ରସ୍ତୁତ କାର୍ଯ୍ୟ ଆପଣ କେବଳ ଯୋଗଦାନ କରିବେ କଞ୍ଚା ଲଙ୍କା ଟେ ଧରିକି ଆସିବେ ଦଳା ଦଳି କରିକି ଆମେ ଆ ଆ ଶୀଘ୍ର ଶୀଘ୍ର ରମ୍ପା ରମ୍ପି କରିକି ଖାଇଦବା ଆଉ। ନିହାତି ନିହାତି ଭୋକ ହେଲାଣି ଆପଣ ଯୋଉ ପ୍ରସ୍ତୁତିଟା କହିଲେ ପାଟିରେ ଲାଳ ବୋହି ଯାଉଛି।
ପାଟିରୁ ଲାଳ ବୋହିଯାଉଛି ଆଉ ଉଁ ଭାବୁଛି ବହୁତ ଜଲଦି ସମସ୍ତ ଅ ସାମଗ୍ରୀ ନେଇକି ପହଞ୍ଚିବି। ଏ ବର୍ଷା ପାଗରେ ଆହା କି ସ୍ୱାଦ୍ୟା ସ୍ୱାଦିଷ୍ଟ ଲାଗିବ ଝାଲ୍ ମୁଢ଼ି ମ ତେ ତ ବାସ୍ନା ବି ନାକକୁ ପହଞ୍ଚିଲାଣି।
ଆଜ୍ଞା ଆଜ୍ଞା ଆ କହୁଥିଲି କି ଆପଣ ଟିକେ କପଡା ଟା ଗୋଟେ ଧରିକି ଆସିଥିବେ।
କପଡ଼ା ପୁଣି କଣ ସେ କଣ ପାଟି ପୋଛିବା ପାଇଁ ଲାଳ ପୋଛିବା
ହଁ ଠିକ୍ ବୁଝିପାରିଥାନ୍ତି। ଆପଣ ଟିଅ ପାଟିରେ ଟିକେ ଲା ନାଳ ବୋହି ଯାଉଛି ବୋଧେ।
ହଁ ଲାଳ କୁ ବି ଗିଳିଦେବି ଆଜ୍ଞା କିଛି ନୁହେଁ।
ଆଚ୍ଛା ଆପଣ ଟିକେ ଏମିତି ଗର୍ମା ଗରମ ଚଟପଟା ଖାଦ୍ୟ ସକାଳୁ ନାମ ଶୁଣିଲେ ପ୍ରସ୍ତୁତି କାର୍ଯ୍ୟ ଶୁଣିଲେ ବୋଧେ ଆପଣଙ୍କ ପାଟି ରୁ ତ ଲାଳ ବୋହିଯାଏ ଆଉ।
ଆଜ୍ଞା ଆଜ୍ଞା ନିହାତି ଭାବରେ ସୁସ୍ୱାଦ ଖାଦ୍ୟ ଯଦି ନା ଶୁଣିବ କାହାକୁ ବା ଲାଳ ନ ବାହାରିବ।
ହଁ ଆପଣ କେବେ ନିଜେ ବନେଇଛନ୍ତି ଝାଲ୍ ମୁଢ଼ି? ଝାଲ ମୁଢ଼ି ତ ମୁଁ ବନେଇନି ଯଦି ମୁଁ ବନେଇଥାନ୍ତି ଜାଣିଥାନ୍ତି ଆପଣଙ୍କୁ ବନେଇକି ଆଣିକି ଦେଇଥାନ୍ତି ସେତିକି ତ କରିପାରିବି ଜାଣିନି ବୋଲି ଟିକେ ଆପଣଙ୍କର ଶା ଆଚ୍ଛା ଆଚ୍ଛା। ଆପଣ ତାହେଲେ ଆ କେବଳ ଶୁଣିଛନ୍ତି।
ଶୁଣିଛି ଏବଂ ଅନ୍ୟମାନେେ ପ୍ରସ୍ତୁତ କରି ଦେଇଥିବା ଝାଲ୍ ମୁଢ଼ିକୁ ପେଟ ପୁରା ଖାଇଛି।
ତାହେଲେ ଆପଣ ଆଉ କିଛି ତ ଶୁଣିଥିବେ ଝାଲ୍ ମୁଢ଼ି ସାଙ୍ଗରେ ଆଉ କଣ ହେଲେ ତ ଭଲ ଲାଗିଥାନ୍ତା।
ହଁ ମନେ ପଡିଲା ଆଜ୍ଞା ଗୋଟେ ଆଉ ଗୋଟେ ଜିନିଷ ରହି ଯାଇଥିଲା ଗୋଟେ ଅ ମ ଟମାଟୋ ଯଦି ଆହୁରି ମିଶିବ ଆହୁରି ଟିକେ ସୁନ୍ଦର ଲାଗିବ ସ୍ଵାଦିଷ୍ଟ ଲାଗେ।
ଆଚ୍ଛା ଆଚ୍ଛା ଆଉ ମୋ ଜାଣିବାରେ ଆ ଯଦି ମାଂସ ତରକାରୀ ସହିତ ମୁଢ଼ିର ଆଜ୍ଞା। କମ୍ବନା
ଆଚ୍ଛା, ଆଚଛା ହଁ ତାର ସଂଯୋଗ ଟା ନିଶ୍ଚିତ ଭାବରେ ଆପଣ ଯାହା କହିଲେ ବହୁତୁ ବଢିଆ କଥାଟା କହିଲେ, ଯୋଉଟା କି ଏ ମାଂସ ମୁଢି କୁହନ୍ତି।
ଆଛା ତାହା ଆମେ ଅନ୍ୟ କେଉଁ ଦିନ ବନେଇବା। ଆଜି ତ ପାଗଟା ଭଲ ନାଇଁ। ବର୍ଷା ପାଗଟା ଆଉ କେତେବେଳେ କଣ ଚି ମାଂସ ଟାଣି ଯିବା ଆଉ ରୋଷେଇ କରିବା ତାର କିଛି ଠିକ୍ ଠିକଣା ନାଇଁ। ତେଣୁ ଆଜି ଏତିକିରେ କାମ ଚଳେଇଦେବା ଆଉ କେବେ ହେଲେ ଖାଇବା ଆଉ ମୁଢି ମାଂସ।
ନିଶ ନିଶ୍ଚିତ ଭାବରେ ତା ଛଡା ଆଉ ଅନ୍ୟ ଏକ କଥା ଆପଣଙ୍କୁ କହିବାର ଥିଲା।
ହଁ ନିଶ୍ଚିତ ଭାବରେ କୁହନ୍ତୁ ହୃଦୟ ଖୋଲିକି କୁହନ୍ତୁ ହୃଦୟ ଭିତରେ ଚାକି ରଖିଲେ ବେଳେ ବେଳେ ହୃଦୟକୁ କଷ୍ଟ ହୁଏ ଆଉ ଯନ୍ତ୍ରଣା ବାବନ ହଁ ଫାଟି ଯିବାର ସମ୍ଭାବନା ଥାଏ ତା ସହିତ ଆପଣ ବହୁତୁ ଦୁଃଖ କରିବେ କି ଏ କହିବାର ଥିଲା କହିପାରିଲିନି।
ଠିକି ଅଛି ଆଜ୍ଞା ମୁଁ କହି ଦଉଚି ସେମିତି କିଛି ଦୁଃଖ ଭରା କାହାଣୀ ନୁହେଁ କିନ୍ତୁ ମାନେଛ ଫାଟିଯିବ ନାଇଁ କି ଏତିକି ଦ ମାନେ କଷ୍ଟ ଭରା କଥା ନୁହେଁ କେବଳ କହିବାର ଥିଲା ଆମର ଆଦିବାସୀ କଲେଜ ସାମ୍ନାରେ ଚାର ବଂ ନ ହଉଚି ବନ ବିଭାଗର ତର ତରଫରୁ ତ ଆମେ ଆ ଯଦି ସମ୍ଭବ ହୁଏ ତ ବର୍ଷାର ପ୍ରକୋପ ଟିକେ କମି ଯାଇଚି ଆଧାର ନମ୍ବର ଆମେ ଯାଇକି ସଂଯୋଗ କରିକି ଆମେ ଏକ ଟଙ୍କାରେ ଏକ ଗୋଟି
ବତି ଚାରା ନଖ ଯେକୌଣସି ମନମତାବକ ଚାରା ନୁ ଜମନ ଆମର କୃଷ୍ଣ ପ୍ରୀଡ଼ା ଅଛି ଗଛ ବିଜୁଳି ଗଛ ଅଛି।
ତାପରେ କାଜୁ ଗଛ ଅଛି ପଣସ ଗଛ ଅଛି ତେନ୍ତୁଳି ଗଛ ଅ
ଗଛ ଅଛି।
ନଡିଆ ଗଛ ଅଛି ବାଉଁଶ ଗଛ ହଁ ଗୋଟିଏ ଆଧାର ନମ୍ବରରେ ଏ ଜଣେ ନେଇପାରିବ ଦଶଟି ଚାରା ଏକ ଟଙ୍କା ପ୍ରଦାନ କରି।
ଆଛା।
ତ ମୁଁ ଭାବୁଚି ଏବେ ସବୁ
ଆଉ ଅଧିକା ଅଧିକା ନେଇ ପାରିଥାନ୍ତେ କି
ଅଧିକା ଯଦି ଆପଣ ନେବେ ଆପଣ ଅ ପ୍ରତ୍ୟେକ ଗ୍ରାମରେ ସ୍ଵୟଂ ସ୍ଵୟଂ ସହାୟକ ଗୋଷ୍ଠୀ ମା ମାନଙ୍କର ଗୋଟେ ଏ ଦଳ ଅଛି ସେମାନଙ୍କୁ ଯ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
ଆପଣ ମାଗଣାରେ ନେଇ ଯାଇପାରିବେ।
ଯଥା କେନ୍ତେ କେତେ? ଅସଂଖ୍ୟ ହେଟା ଆପଣ ଯେତିକି ନେଇପାରିବେ ନେଇଯିବେ ଆଜ୍ଞା?
କଣ ଆପଣ ଅ ଚାହାନ୍ତି କି ନେବା ପାଇଁ?
ନିଶ୍ଚିତ ଭାବରେ କାରଣ ବୃକ୍ଷରେ ବୃକ୍ଷର ମହାତ୍ମ୍ୟ ମୁଁ ଆମର ଅ ସପ୍ତମ ଶ୍ରେଣୀର ସାହିତ୍ୟ ବହିରେ ପଢ଼ିଅଛି। ତେଣୁ ତାହାର ଅ ବୋହୁତ ଉପକାଳିତା ଆଉ ଉଁ ଅ ତାର ବିଭିନ୍ନ ସାହାଯ୍ୟ ସହଯୋଗ ଜାଣିପାରିଛି। ସେ ବି ଆମକୁ କିପରି ସାହାଯ୍ୟ କରେ କଣ ଦିଏ କଣ ଆମେ ତାଠୁ ପାଉ ଆଉ କେଉଁ କେଉଁ କାମରେ ଲଗାଉ ସେ ବିଧରେ ସବୁ। ଜାଣିଛି ତେଣୁ ମୁଁ ବୃକ୍ଷ ରୋପଣ କରିବା ପାଇଁ ଜମା କୁଣ୍ଠାବୋଧ କରିବି ନାହିଁ। ଆଉ କନ୍ କଞ୍ଜୁସିଆ ହେବି ନାହିଁ।
ଠିକ୍ ଅଛେ ସାର୍ ଆପଣ ବଢିଆ କଥାଟା କହିଲେ ଏମିତି ମୁଁ ଭାବୁଛି ପ୍ରତ୍ୟେକ ବ୍ୟକ୍ତି ଯଦି ଆପଣଙ୍କ ଭଳିଆ ସୁଭଚିନ୍ତ ତକ ହେବେ ଆପଣଙ୍କ ଭଳିଆ ଆ ବୃକ୍ଷର ମହାତ୍ମା ବୁଝି ମହା ଆତ୍ମ ଟାକୁ ବୁଝିବେ ଉପକାରିତା ତେବେ ମତେ ଲାଗୁଛି ମରୁଭୂମି ଟା ମରୁଭୂମି ହେଇକି ରହିବନି। ଆମ
ଆମଦାନୀ ଜଙ୍ଗଲ ଭିତରୁ ହିଁ ହୋଇଯିବ ଚାରିଆଡ଼େ ଜଙ୍ଗଲମଙ୍ଗଲ। ଆ ନିଶ୍ଚିତ ଭାବରେ ଆପଣ ଠିକ ବୁଝିଛନ୍ତି। ଆମର ଅ ଯେଉଁ ବିଶ୍ଵ ତାପାୟନ ବୃଦ୍ଧି ପାଉଛି। ଆମେ ଯଦି ତା ପ୍ରତି ଏ ଦୃଷ୍ଟି ଦେଇ ସଠିକ ପଦକ୍ଷେପ ନେବା ଆମର ପର୍ଯ୍ୟାବରଣକୁ ଠିକ୍ ଭାବରେ ପରିଚାଳିତ କରିବା ବୃକ୍ଷ ରୋପଣ ମାଧ୍ୟମରେ ତାହାର ଯତ୍ନ ନେବା ଏବଂ ଗଛ କାଟିବା ସହିତ ତା ଗୋଟେ ଗା ଗଛ କାଟିବା ମାନେ ସହ କାଟିବା ଯଦି ତା ପାଇଁ ଆମେ ଦଶଟା ଗଛକୁ ବଞ୍ଚିକି ଦେଖ ବଞ୍ଚେଇକି ଦେଖେଇବା। ତାହେଲେ ଆମର ମରୁଭୂମି କଣ ଥାର୍ ମରୁଭୂମି ମଧ୍ୟ ଅ ଆ ଜଙ୍ଗଲରେ ପରିଣତ ହେଇପାରିବ। ଏ ଥାର ମରୁଭୂମି ତା ଆଜ୍ଞା ଥାର୍ ମରୁଭୂମି ସହିତ ସହାର ମରୁଭୂମି ମଧ୍ୟ ଆମର ଜଙ୍ଗଲରେ ପରିଣତ ହେଇପାରିବ। ଆଜ୍ଞା
ଆପଣ ଏକ ତାହାଲେ ମହାନ ବ୍ୟକ୍ତିତ୍ଵରେ ପରିଣତ ହେବେ ଆପଣଙ୍କର ଅ ଅ ଖବର କାଗଜରେ ମୁଖ୍ୟ ପେଜ ମୁଖ୍ୟ ଖବର ଭାବେ ଆପଣଙ୍କ ନାଁ ଆଁ ଖ ଟି ବା ବାହାରିବ ଆପଣ ପଦ୍ମ ସ୍ତ୍ରୀ ପଦ୍ମ ବିଭୂଷଣରେ ଭୂଷିତ ହେବେ
ତ ହେବେ ନିଶ୍ଚିତ ଭାବରେ ମୁଁ ଏଇ ଏ ଏହି ଦିବସଟିକୁ ମୁଁ ସୁଯୋଗକୁ ଅ ଅନେଇ ବସିଚି କେବେ ମୁଁ ସେଇ ସୁଯୋଗ ପାଇପାରିବି ଏବଂ ମୋ ଭାରତ ତ ଦେଶକୁ ବିଶ୍ୱଗୁରୁ ଓ ଆସନରେ ବସାଇ ପାରିବି ଏବଂ ଗୌରବାନ୍ୱିତ ଗର୍ବିତ ଆଉ ଗୌରବମୟ କରିପାରିବି ତା ପ୍ରତି ମୁଁ ବୋହୁତ ସଦା ଚେଷ୍ଟିତ ଆଉ ଓ ଲୋକମାନଙ୍କୁ ମଧ୍ୟ ସଚେତନ କରବା ପାଇଁ ଆଗ୍ରହୀ କେବଳ ମୁଁ ଚାହୁଁଛି କି ମୋ ଯୁବ ବନ୍ଧୁଗଣ କେତ ତେବେଳେ ମୋ ସହିତ ହାତରେ ହାତ ମିଳେଇ ମୋ ସହିତ ଆଗକୁ ବଢିବେ। ଆଉ ମୋ ଭାରତ ଦେଶକୁ ଗର୍ବିତ ଗୌରବିତ କରିବେ। ସେଥିପ୍ରତି ମୁଁ ବହୁତ ଚେଷ୍ଟା ଚଲେଇଛି ଆପଣଙ୍କ ସହ, ଆପଣଙ୍କ ସହ କଥାହେଇକି ଖୁସି ଲାଗିଲା। ପୁଣିଥରେ କଥା ଜାରି ରଖିବା ରହୁଛି ଆଜ୍ଞା ନମସ୍କାର।